ଆଁ
ଆଜ୍ଞ ଆପଣ କିଏ କହୁଥିଲେ।
ମୁଁ ଗୋଟେ ଅଜାଣା ସାଙ୍ଗ କହୁଥିଲି ଆପଣ
ନାଇଁ ଆପଣଙ୍କ ନାଁ ଟା ଜାଣିପାରିବି କି?
ମୋ ନା ବଂଶୀତା।
ଆଚ୍ଛା।
ଆଜ୍ଞା ଆପଣଙ୍କ ନାଁ
ସଂସିତା।
ଆରେ ଆମ ନାଁ କେତେ ସିମିଲାର ଅଛି।
ହଁ ନାଁଟା ବହୁତୁ ସମାନ ଅଛି ଆମ ଦି ଜଣଙ୍କର।
ଆଉ ଆପଣ କଁ ପଢନ୍ତି।
ମୁଁତ ପ୍ଲସ୍ ଟୁ ପଢୁ ପଢୁଥିଲି ମୋର ପ୍ଲସ୍ ଟୁ ସରିଗଲାଣି ମୁଁ ଏବେ ପ୍ଲସ୍ ଥ୍ରୀ କରିବା ପାଇଁ ପ କେଇଛି ମୋର ଆଡମିସନ ହେଇଯାଇଚି।
ପ୍ଲସ୍ ଟୁ ଆପଣ କୋଉ କଲେଜରେ କରୁଥିଲେ।
ମୁଁ ବିଜେବି କଲେଜରୁ ପଢ଼ୁ, ଆର୍ଟସ୍।
ବିଜେପି କଲେଜ ଆମ ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ।
ଆଜ୍ଞା ଆଜ୍ଞା।
ବହୁତୁ ଉତ୍ତମ କଲେଜ ସେଇଟା।
ହାଜ୍ଞା ଆଉ ଆପଣ।
ମୁଁ ବି ପ୍ଲସ ଟୁ ଦୁଇ ହଜାର ଅଠର ମସିହାରେ ମୋର ଦଶମ ଶିକ୍ଷା ସରିଲା ଦେନୁ ମୁଁ ପ୍ଲସ୍ ଟୁ ପଢିଲି ବିଜେପି କଲେଜରୁ ହିଁ
ଆଚ୍ଛା ତାହେଲେ ଆପଣବି ବିଜେବି କଲେଜରୁ
ଆଜ୍ଞା ମୁ ବିଜେପ କଲେଜରେ ଦୁଇ ହଜାର ଅଠର ମସିହାରେ ପାଠ ପଢ଼ୁଥିଲି।
ଆଚ୍ଛା ତାହେଲେ ଦୁଇ ହଜାର କୋଡିଏରେ ଆପଣ ସେଇଠୁ ଉତିର୍ଣ୍ଣ ହେଲେ।
ହଁ ଆମ ବେଳେ ବିଜେବି କଲେଜ ରେ ଆମେ ଯୋଉ ଆମ ପାର୍କ ଅଛିକି ପାର୍କ ସାମ୍ନା ଯୋଉ କ୍ଳା କ୍ଳାସ ଗୁଡାକ ଅଛି ଆମେ ସେଇଠି ସବୁ କ୍ଲାସ ନଉଥିଲୁ ଆପଣଙ୍କ ବେଳେ କୋଉଠି କଣ କ୍ଲାସ କେମିତି କଣ ଅଛି ସବୁ।
ହଁ ଆମେ ଯୋଉ ଅଛୁ ଗୋଟେ ରମଣ ବିଜ୍ଞାନ ବିଭାଗ ବୋଲି ଗୋଟେ ଅଛି
ଆଜ୍ଞା ହଁ ମୁ ଦେଖିଛି ଆମ ବେଳ ବି ହେଇଥିଲା।
ହଁ ତ ମୁଁ ସେଇ ସେଇଠି ଆମର ସବୁ କ୍ଲାସ୍ ହୋଇଥିଲା।
ଆମ ବେଳେ ଆମର ଭାଗ୍ୟ ଥିଲା ଆମେ ସେଇଠି ଏକ୍ଜାମ ଦେଇକି ଫେରିଥିଲୁ। ସେଇଠି ଏକ୍ଜାମ ଦେଇଥିଲୁ ଆମେ। ହଁଅଂ।
ତଥାପି ଆମର ତ ସେଇ କଲେଜ ଟା ନିହାତି ସାତ ଆଠ ମହଲା। ସେଇ ସାତ ଆଠ ମହଲା ଭିତରୁ ହଁ ନି ତି ତିନି ମହଲା ହିଁ କେବଳ ମାନେ ପାଠ ପଢ଼ା ହଉ କି ଆମର ପରୀକ୍ଷା ବଗେରା ପାଇଁ ସବୁ ବ୍ୟବହାର ହଉଚି।
ଆଜ୍ଞା।
ତାପରେ ମାନେ ପାଞ୍ଚ ମହଲାରେ ପିଲାମାନେ ରହୁଚନ୍ତି। ଆଉ ତା ଉପରେ ଯୋଉ ଛଅ ସାତ ଆଠ ମହଲା ଯୋଉ ରହିଲା ସେଗୁଡାକୁ ମାନେ ପୁରା ପୁରୀ ଏତ ପୁରା ତାଲା ପଡି ପୁରା ଗେଟ୍ ପଡି ପୁରା ବନ୍ଦ ଅଛି ସେଇଟା ମାନେ ଜମାରୁ ବି କାରବାର ହଉନି। କିନ୍ତୁ ସେଇଟା ପୁରା ପୁରୀ ନୂଆ ମହଲ ପୁରା ନୂଆ।
ଆପଣ ଯୋଉ କହିଲେ ଅଂ ପାଞ୍ଚ ଏଇଥା ତିନିଟା ମହଲା ଯାକେ ପାଠ ପଢ଼ା ହଉଚି। ଠିକ୍ ଆଉ ଆଉ ଦିଟା ମହଲରେ କଣ ହଉଛି ପିଲା ରହୁଛନ୍ତି ମୁଁ କିଛି ବୁଝିପାରିଲିନି ପିଲା ରହୁଛନ୍ତି ମାନେ କଣ ସେଟା?
ମାନେ ଯୋଉ ହଷ୍ଟେଲ୍ ପିଲାମାନେ ଯୋଉ ରହୁନାହାନ୍ତି କି?
ହଁ।
ତ ମାନେ ମୁଁ ଠିକ୍ ସେ ତ ଜାଣିନି। କିନ୍ତୁ ଯେତେବେଳେ ମୁଁ ମାନେ ଏମିତି ହିଁ ଯେତେବେଳେ କ୍ଲାସ୍ ସରି ଯାଇଥିଲା। ମୁଁ ଉପରକୁ ଯେତେବେଳେ ଗଲି ମାନେ ଏମତି ଖାଲିଟାରେ ବୁଲିବା ପାଇଁ। ତ ଦେଖିଲି ସେଇଠି ଯୋଉ ଘର ଅଛି ଯୋଉ ରୁମ୍ ଗୁଡା ଅଛି। ହେଲା ମାନେ ବାହାରେ ଯେମ ତି ପୁରା ପାଆଁପୋଛ ପଡେ, ଆଉ ଉପରେ ଯୋଉ ମାନେ ଟାଙ୍ଗନ୍ତି ଯୋଉ ଅ, ସିନ୍ଦୁର ଲଗେଇକି ସ୍ବସ୍ ତିକ ଚିହ୍ନ ବନେଇକି ଠାକୁରଙ୍କର ପତ୍ର ଫତ୍ର ଲଗେଇ ସବୁ ଝୁଲାନ୍ତି ଯେମିତି ଆଉ ବାହାରେ ସେ ମାନେ ଦୁନିଆ ଉଁ, ଜୋତା ଫୋତା ସବୁ ରଖା ହେଇଲା ଷ୍ଟାଣ୍ଡ ଭଳିଆ ରଖା ହେଇଲା। ତା ମାନେ ଉଁ, ଏ ତିକି ତ ଦେଖିଲେ ମଣିଷ ଜାଣିପାରିବ ଯେ ସେଇଠି ପିଲା ରହୁଛନ୍ତି ବୋଲି। ଆଉ ପିଲାଙ୍କ ଛଡା ତ ଅଲଗା କୌଣସି ଲୋ କ ରହିପାରିବେନି ନା।
ଓ ହୋ ରମଣ ସାଇନ୍ସ ବ୍ଲକ୍ ରେ ତାହେଲେ ପିଲାମାନେ ବି ରହିଲେଣି?
ଆଜ୍ଞା ଆଜ୍ଞା ସେ ଉପର ବ୍ଲ- ସେ ଉ ପର ମହଲ ଉଡା ଯେହେତୁ କୌଣସି କାମରେ ଆସୁନି ତ ଏଥିବି ଏମିତିବି ହେଇପାରେ କାଳେ ଯଦି ହଷ୍ଟେଲ୍ ରେ କୌଣସି ରୁମ୍ କିଛି କଣ ଆଭେଲେବୁଲ୍ ନଥିବ। କାଳେ କଣ ଥିବ କି କୋଉ କୋଉ ଅ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପିଲା ଛୁଆ ଯଦି ବେ କଣ? ଯିଏକିି ସେ କଲେଜ୍ ରେ ପାଠ ପଢୁଥିବେ ସେମାନେ ଆସି କାଳଃ ରହିଥିବେକି କଣ କିଛି କହି ହେଇପାରୁନି। କିନ୍ତୁ ସେଇଠି ପିଲାମାନେ ଥିଲେ। ପୁରା ମାନେ କଣ କହିଲେ ପୁରା ଘର ଭଳିଆ ମାହୋଲ ଥିଲା ସେଇଠି।
ଆପଣ ତ ସେଇଠି ପାଠ ପଢୁଥିଲେ ଆପଣ ତ ଜାଣିପାରୁଥିବେ କୋଉ ପିଲା ରହୁଛନ୍ତି କେମିତି କଣ? ମାନେ ଆପଣଙ୍କ ଆ ଆପଣ କଳାରୁ ହିଁ ଉତ୍ତିର୍ଣ୍ଣ ନା।
ଆଜ୍ଞା।
ଆପଣ କଳାରେ ଯେହେତୁ ପାଠ ପଢୁଛନ୍ତି ତ କ-ଆପଣ ଜାଣିଥିବେ ଆପଣ କଳାରେ କୋଉ କୌଣସି ପିଲା ସେଥିରେ ରହୁଥିଲେ କି ନ ରହୁଥିଲେ? ଆପଣ ଜାଣିପାରୁଥିବେ?
ମାନେ ମୁଁ କିଛି ବୁଝିପାରିଲିନି।
ମାନେ ଆପଣ କେବେ ଦେଖି ନାହାନ୍ତି ମାନେ କୋଉ ପିଲା ରହୁଛି ମାନେ ସେଇ ପିଲା ଆପଣଙ୍କ ପାଖରେ ସାଙ୍ଗସାଥି ହଉଥିବେ କି କଣ କିଛିବି?
ନା ସେଗୁଡାକ ମୁଁ ଟିକେ ଜାଣିପାରୁନି। ମାନେ ମୁଁ ଯେହେତୁ ମୁଁ ମୋ ସ୍କୁଲ୍ ସାଙ୍ଗମାନେ ସବୁ ମୋ ସହିତ ଥିଲେ ସେଇ କଳାରେ ହିଁ ମାନେ ନିଆ ତି ଆମେ ଚାରି ପାଞ୍ଚ ଜଣ ସାଙ୍ଗ ମିଶି ସବୁ ପଢୁଥିଲୁ ସେଇଠି ତ ମାନେ ଅଲଗା କୌଣସି ସାଙ୍ଗସାଥି ବନେଇବାକୁ ମାନେ ଦର କା ହିଁ ପଡୁନଥିଲା ଯାହା ଯେତିକି କୋଚିଙ୍ଗ ରେ ଥିଲେ ଆମ ସାଙ୍ଗ ତ ମାନେ କଲେଜ୍ ରେ ସେଇ ସ୍କୁଲ୍ ସାଙ୍ଗ ମାନଙ୍କ ଛଡା ଆଉ ଅଲଗା ସାଙ୍ଗ କିଛି ବନେଇବା କିନ୍ତୁ ଆବଶ୍ୟକ ହିଁ ପଡ଼ୁନଥିଲା। ତ ଆମେ ସେମିତି କିଛି ଜାଣିପାରୁନଥିଲୁ ଯେ କୋଉ ପିଲା କୋଉଠୁ କଣ କେମିତି ସେଉଡା କିଛି ଆମେ ଜାଣିପାରୁନଥିଲୁ।
ଆଚ୍ଛା ଆଚ୍ଛା ଆଉ ଆପଣ ଦଶମ ପରୀକ୍ଷା କୋଉଠୁ ଦେଇଛନ୍ତି?
ଦଶମ ତ ମୁଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରୁ ଉତ୍ତୀର୍ଣ୍ଣ।
ଆପଣ ଯୋଉ ପୁରୁ ଆପଣ ଏତେ ଭଲ ଭଲ ଜାଗାରୁ ପାଠ ପଢିଛନ୍ତି। ଆପଣ ଆଗକୁ ଯାଇ ବହୁତ ଭଲ ଭଲ ସଫଳତା ହାସଲ କରିବେ।
ନିହାତି ଆପଣଙ୍କ ପାଟିରୁ କଥା ଶୁଣିି ମତେ ବହୁତ ଖୁସି ଲାଗିଲା।
ହଁ ଆପଣଙ୍କ ସହିତବି ମତେ କଥା ହେଇକି ବହୁତ ଖୁସି ଲାଗିଲା।
ଆଉ ଆପଣ କଣ କରୁଚନ୍ତି?
ମୋର ଏବେ ସ୍ନାତକୋତ୍ତର ଚାଲିଚି ମୁଁ ଗୋଟେ ହିନ୍ଦୀର ଶିକ୍ଷାର୍ଥୀ ତ ଏବେ ମୋର ଶ୍ନାତକୋତ୍ତର ଚାଲିଛି ଗମେଣ୍ଟର କୌଣସି ଏକ୍ଜାମତ ଆସିନାହିଁ। ଗମେଣ୍ଟର କିଛି ପରୀକ୍ଷା ଆସିଲେ ପରୀକ୍ଷା ଦେଇକି ଯଦି ଭଗାନଙ୍କ ଦୟା ହବ ଆମେ ଗମେଣ୍ଟ ଚାକିରି ଜଲଦି ପାଇଯିବୁ ଆଉ।
ଆଛା ଆପଣ ଜଲ ଜଲଦି ପାଇଯାଆନ୍ତୁ ଆଉ। ଆଛା ତ ଶିକ୍ଷକ ହେବାକୁ ତାହାଲେ ଭୋଉତ ଇଛା?
ହିନ୍ଦୀ ଶିକ୍ଷକ ହବାକୁ ମୋର ଭୋଉତ ଇଛା। ମୁଁ ସେମିତିରେବି ଦଶମରେ ହିନ୍ଦୀରେ ମୋର ଭଲ ମାର୍କଥିଲା। ନବେ ମାର୍କ ରଖିଥିଲି ମୁଁ ହିନ୍ଦୀରେ। ଆଉ ପ୍ଲସ ଟୁରେବି ମୁଁ ହିନ୍ଦୀରେ ମୁଁ ଭଲ ମାର୍କ ରଖିଥିଲି। ପ୍ଲସ ଟୁୁ ରେ ମୁଁ ହିନ୍ଦୀ ନର୍ମାଲି ଓଡିଆକୁ ହିନ୍ଦୀ ମୁଁ ରଖିଥିଲି। ଆଉ ତାପରେ ମୁଁ ଗ୍ରାଜୁଏସନ ବି ହେଲି ସ୍ନାତକ ହେଲି ମୁଁ ହିନ୍ଦୀରେ ହେଲି। ଦେନ ମୁଁ ବି ଏଡେ ବି କଲି ହିନ୍ଦୀରେ ହିନ୍ଦୀରେ ମୁଁ ବି ଏଡେ କଲି। ଦକ୍ଷିଣ ଭାରତରେ ଯାଇକି। ଆଉ ଏବେ ମୋର ସ୍ନାତକୋତ୍ତର ଚାଲିଚି ସିଏ ବି ମୋ ହିନ୍ଦୀରେ ହିଁ ଚାଲିଚି।
ଆପଣଙ୍କ ଭୟସ ଟା କଟୁଚି।
ଆଛା ଆମର ଏପଟେ ରାସ୍ତାଘାଟ ଅଛିତ ଆଉ ଛାତ ଉପର ଏଇଟାତ ଭୟସ ସେଥିପାଇଁ ହେମିତି ହଉଥିବ ଆଉ
ଆଛା ହଁ ଏବେ କିନ୍ତୁ ଭଏସ ଭଲ ଶୁଭୁଚି। ଆଉ ଆପଣଙ୍କୁ ମୋ ଭୟସ ଠିକ ଶୁଭୁଚି ତ?
ଆପଣଙ୍କ ଭଇସ ଏକଦମ ସଫା ଅଛି।
ଅ ହ ଯାହା ହଉ ଜାଣିକି ଖୁସି ଲାଗିଲା।
ହଁ।
ଆଉ କଣ କଣ ଆଜି ଦିନସାରା ଖାଇଚନ୍ତି? ହଁ ମୁଁ ବି ସେଆ ପଚାରିଥାନ୍ତି ଆପଣଙ୍କୁ? ତାହେଲେ ମୁଁ ହିଁ ମୁଁ ହିଁ ଆଗ କହି ଦଉଚି ଯେହେତୁ ଆଜି ଗୋ ଯେହେ ତୁ ଆଜି ଗୁରୁବାର ତ ଆଜି ଆମେ ଖାଇଚୁ ଭାତ ଆଉ ଶାଗ। ଶାଗ ଯୋଉ ଶାଗ ମୁଗ ଡାଲି ଯୋଉ ହୁଏ ସେଇଟା ଖାଇଚି ଆଉ ହେଇଥିଲା ଖଟା ପାମ୍ପଡ ଆଉ ଯୋଉ ସି ମ୍ବ ଆଳୁ ଭଜା ହେଇଥିଲା ସେଇଆ ଖାଇଚୁ ଆଉ।
ଆଛା ଏତେ ବହୁତ ଉତ୍ତମ।
ଆଜ୍ଞା ଆଉ ଆପଣ କଣ ଖାଇଚନ୍ତି?
ହଁ ମୁଁ ଆଜି ଆମେ ଆଜି ବାହାରୁ ନ ଖାଇକି ଆମେ ଆଜି ସରି ମୁଁ ଆମେ ଆଜି ଘରୁ ନ ଖାଇକି ଆମେ ମନ୍ଦିର ଲି ଖାଇଆ
ମନ୍ଦିର କୋଉ ମନ୍ଦିର?
ମନ୍ଦିର ଯାଇଥିଲି। ଆମ ଘର ପାଖରେ ଗୋଟେ ହନୁମାନ ମନ୍ଦିର ଅଛି ମୁଁ ସେଠି ଆଜି ଖାଇବା ଖାଇକି ଆସିଲି।
ଆଚ୍ଛା। କଣ ଖାଇଲେ ସେଇଠି ଆପଣ?
ଭାତ ଡାଲି ଡାଲମା ମିକ୍ସ ତରକାରୀ ଶାଗ ତରକାରୀ। ଖଟା ଏତିକି ଖାଇକି ଆସିଲି ଆଉ।
ଆଚଛା ତ ମାନେ ବହୁତ ଭଲ ଭଲ ଖାଇବା ସବୁ ଖାଇଚନ୍ତି।
ରାତିରେ ଖାଇବି ଆଉ।
ଆଛା ଖା ଭଲ ଆଉ।
ମତେ ଟିକେ ହଁ ଯୋଉ ମିଠା ବେଶି ଖାଇଲେ ମୋର ଟିକେ ମାନେ ଦେହ ମତେ ଭଲ ଲାଗେନି ତ
ଆଛା ଆଛା ହଁ ତାହେଲେ ଭଲ କଥ ଥା ଭଲ କଥା ହିଁ ଆଉ ଆପଣଙ୍କୁ ବେଶୀ ମାନେ କଣ ଖାଇବାକୁ ଭଲ ଲାଗେ?
ମତେ ବେଶୀ ଟିକେ ରାଗ ଉପରେ ଖଟା ଉପରେ ଖାଇବାକୁ ଜିନିଷ ବେଶୀ ଭଲ ଲାଗେ। ଆଉ ମିଠା ବି ସହ ଖାଇଲେ ମତେ ଲାଗେ କି ମତେ କୁର୍ମି ହେଇଯିବ କି କଣ। ଜନ୍ମରୁ ମୁଁ ଏମିତି ମିଠା ଜିନିଷ ଖା ବେଶୀ ଖାଇପାରେନି ବହୁତ ଅଳ୍ପ ଖାଏ। ଖାଏ କିନ୍ତୁ ଆଉ। କିନ୍ତୁ ଟିକେ ରାଗ ଖଟା ହେଇଥିଲେ ମୁଁ ଟିକେ ଭଲ ମତେ ଭଲ ଲାଗେ ଖାଇବାକୁ।
ନାଇଁ ରା ରାଗ ଖଟା ଜିନିଷ ଟିକେ ଅଧିକ ହିଁ ଭଲ ଲାଗେ ଖାଇବାକୁ ମତେ ବି ଭଲ ଲାଗେ ଖାଇବାକୁ।
ଆପଣଙ୍କୁ ଖାଇବାରେ କଣ ପସନ୍ଦ?
ମତେ ତ ଯେମିତି ଆପଣ କହିଲେ ଆପଣଙ୍କୁ ରାଗ ଖଟା ପସନ୍ଦ ତ ମତେ ବି ସେଇ ସବୁ ଜିନିଷ ବହୁତ ପସନ୍ଦ। ମୁଁ ମିଠା ଜିନିଷ ବି ଖାଏ। ଏମିତି ବି ନାହିଁ ଯେ ମାନେ ଖାଇଲେ କୁର୍ମି ହେଇଯିବ କି କଣ ମତେ ସେମିତି କିଛି ଲାଗେନି। ଯଦି ମୁଁ ରାଗ କି ଖଟା ଜିନିଷ ଅଧିକ ଖାଇଦେବି ତାହେଲେ ମିଠା ଜିନିଷଟା ଖାଇଦେବି। ଆଉ ଯଦି ମୁଁ ମିଠା ଜିନିଷଟା ଖାଇଦେଲି ତାହେଲେ ରାଗ କି ଖଟା ଜିନିଷଟା ଖାଇବି ନହେଲେ ମତେ ମୋ ପାଟିକୁ ଟିକେ ଭଲ ଲାଗିବନି ସ୍ୱାଦଟା।
ମୁଁ ତ ରାଗ ଖଟା ଖାଇଲା ପରେ ବି ପାଟିକୁ ରାଗ ଲାଗୁଥିବ କିନ୍ତୁ ମୁଁ ମିଠା ଜିନିଷ ଛୁଇଁବି ନାହିଁ। ମୋର ଏରା ଛୋଟବେଳୁ ଗୋଟେ ଅଭ୍ୟାସ। ମିଠା ମୁଁ ଖାଇବି ବେଶି ନାହିଁ। ସେଇଆ ହଉଛି କଥା ଅ ଛୋଟ ବେଳେ ତ ମୁଁ ବହୁତ ଖଟା ଖାଉଥିଲି ବହୁତ। ତୁ ଏବେ ଆସ୍ତେ ଆସ୍ତେ ବଡ ହେଲି ଖଟା ଖାଇବା କମେଇଦେଲି ପୁରାପୁରୀ। ଜାଣିଲି ଖଟା ବେଶୀ ଖାଇଲେ ଆମ ଦେହ ପାଇଁ ଭଲ ନୁହେଁ। ରୋଗ ବଇରାଗ ଆଜିିକାଲି ଦୁନିଆ ହୋଉଛି। ଆଉ ଆମେ ତ ଆଜିଜାଙ୍କେ ଏପର୍ଯ୍ୟନ୍ତ ଚାକିରି ଖଣ୍ଡେ କରିପାରୁନୁ ତ ରୋଗ ବୈରାଗ ହେଲେ କିଏ ତାକୁ ସମ୍ଭାଳିବ।
ସେଇ ନିହାତି ଆଉ ଘର ଲୋକ ବି କେତେ ସମ୍ଭାଳିବା। ତୁମକୁ ନିଜ ଗୋଡ଼ରେ ଠିଆହବାର ଅଛି। ଆଚ୍ଛା ତ ମାନେ ଆଉ ଆପଣ ନିଜ ଜୀବନରେ ମାନେ କଣ କରିବାର ଉଦ୍ଦେଶ୍ୟ ସବୁ ଅଛି?
ମୋ ଜୀବନର ବଡ ଉଦ୍ଦେଶ୍ୟ ମୁଁ ଗୋଟେ ଶିକ୍ଷକ ହେବି। ଆ ଯେ ଆଉ ପିଲାଙ୍କୁ ପାଠ ପାଠ ବଢ଼େଇବି ଆଗକୁ ବଢ଼େଇବି।
ଏଇଟା ତ ବୋହୁତ ଏଇଟା ତ ବୋହୁତ ଭଲ କଥା।
ହଁ ଆପଣ ଆପଣ କଣ ପଢିବାକୁ ଇଚ୍ଛା କଣ କରିବେ ଆଗକୁ?
ମୁଁ ତ ଯେହେତୁ ବି ସୋସିଓଲୋଜି ଅନର୍ସ ନେଇକି କରୁଛି ପା ପ ପଢ଼ିବି। ଆଉ ଆଗକୁ ମୁଁ ଭାବିଚି ମାନେ ଯୋଉ ଚିତ୍ର କଳା ଡିଜାଇନିଂ କୋର୍ସ ଯୋଉ ଅଛି ସେଇଟା ଗୋଟେ କରିବି। ଯାହାକୁ କରିବା ଦ୍ଵାରା ମୁଁ ସବୁ କ୍ଷେତ୍ରର ଡିଜାଇନିଂ ସବୁ କରିପାରିବି। ତ ଯଦି ମୋ ଭାଗ୍ୟରେ ଥିବ ତାହେଲେ ମତେ ଗମେଣ୍ଟ ଚାକିରୀ ମିଳିପାରେ ସେଇଥିରେ। ନହେଲେ ଯଦି ବି ପ୍ରାଇଭେଟ ପ୍ରାଇଭେଟ ଚାକିରୀ ମିଳିଲା ମୁଁ ନିଜ କୌଶଳରେ ମାନେ ମୋ ନି ପରିଶ୍ରମ କରିକି ମୁଁ ଆଗକୁ ଉଠିବି। ତ ଆଗକୁ ଯାହା ହବ ସବୁ ଭଗବାନଙ୍କର କୃପା ହବ ଆଉ।
ହଁ ନିହାତି ଆପଣ ଯାହା କହିଲେ ଏକଦମ ସଠିକ କଥା କହିଲେ। ଆଉ କଳା କ୍ଷେତ୍ରରେ ଆଗକୁ ଯାଇକି ବୋହୁତ ବିକଶିତ ହବ ଆମ ରାଜ୍ୟ ଆ ଆପଣ ନିହାତି ସେ ଥିରେ ଉପରକୁ ଉଠିବେ। ଆଉ ଆଜିକାଲି ପିଲାମାନେ କଳା କ୍ଷେତ କ୍ଷେତ୍ରରେ ବୋହୁତ କିଛି କା କାର୍ଯ୍ୟ ଏମିତି କରୁଚନ୍ତି ଯୋଉଥିରେ ଦେଖିଦେଲେ ଆପଣଙ୍କ ଆଖି ମାନେ ଲାଖିଯିବ। ଏତେ ସୁନ୍ଦର କାରୁକାର୍ଯ୍ୟ କଳା କ୍ଷେତ୍ରରେ କରୁଚନ୍ତି ଦେଖିଲେ ମ ମନ୍ତ୍ର ମୁଗ୍ଧ ପୁରା ହେଇଯିବେ।
ହଁ ତାହେଲେ ଆପଣଙ୍କୁ ବି ଚିତ୍ର କଳା ମାନେ ପସନ୍ଦ ଆସେ।
ଚିତ୍ରକଳା ମତେ ଭାରି ପସନ୍ଦ ମୁଁ ଦେଖିବାକୁ ବୋହୁତ୍ ପସନ୍ଦ କରେ ଚିତ୍ରକଳା। ମତେ ଏମିତି କି ଚିତ୍ର କଳା କିଛି ଦେଖେଇଦବ ତ ମୁଁ ମନେ ମନେ ଭାଵେ ସେ ଚିତ୍ର କେମିତି ହେ ଥିବ କଣ ହେଇଥିବ କେମିତି ରଙ୍ଗ ବ୍ୟବହାର ହେଇଥିବ। କିନ୍ତୁ ଚିତ୍ର ମୋ ଦ୍ଵାରା ଏତେ ଭଲ ସେ ହୁଏନି ଯେତିକି ହୁଏ ଚଳନ୍ତା ଚିତ୍ର ହୁଏ ମାନେ ଦଶ ପିଲାଙ୍କ ପାଇଁ ଚିତ୍ର ପାଇଁ ଯେତିକି ମୁଁ ଚିତ୍ର କରେ ଦଶମ ପିଲାଙ୍କ ପାଇଁ ସେ ଠିକ୍ ରହେ। ତାଠୁ ଅଧିକ ଟିକେ ଗଭୀର ଚି ଚିତ୍ର ମୁଁ କରିପାରିବିନି ଯୋଉଟା ବଡ ବଡ ଚିତ୍ରାଙ୍କନ ମାନେ କରନ୍ତି ମୁଁ ସେମିତି ହେଇପାରିବ ନାହିଁ।
ତାହେଲେ ତ ଆପଣ ମୋ ଚିତ୍ର ସବୁ ଦେଖିଲେ ବୋହୁତ୍ ଖୁସି ଅନୁଭବ କରିବେ।
ଆଜ୍ଞା ମୋର ସୌଭାଗ୍ୟ ହବ ଯଦି ଆପଣଙ୍କ ଚିତ୍ର ମୁଁ ଦେଖିବାକୁ ପାଇବି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଚ୍ଛା ଠିକେ ଅଛି ମୁଁ ଏବେ ରଖୁଛି ଆପଣଙ୍କ ଫୋନ୍।
ଆଜ୍ଞା।
ହଁ।